ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ କଁ
ଖତା ହ୍ୟାଲୋ
ହ୍ୟାଲୋ
ଆବେ ସୁବୁନି କମାଇ ହ୍ୟାଲୋ
ମ କଥା ସବୁ ସ
ହଁ ଏବେେଶ ସୁୁଭିଲା କୁହ
ତମେ ଯାହା କଥା ହେଲ ଏଠିକି ବା ମତେ ସୁବିଧା
କୁ ହ କୁହ ହୁଁ ଭଲ ହେଲନି ଛାତରେ ବଛି ଡାକ୍ତାରରେ ବଛି
ଖରା ହେଇଛି ନା ବର୍ଷା ହେଇଛି ଏବେ
ଏବେ ପାଗ ପୁରା ବଢିଆ ଅଛି ପୁରା ରୋମାଣ୍ଟିକ ରୋମାଟିକ
ଏଇପାଗରେ ଚାଷ ବାସ କରନ୍ତି ନା କଣ ଲୋକ ଆମେ ତ ଝିଲା ପିଲା ଚାଷରେ ଏତ ଜ୍ଞାନ ନାହିଁ ତଥାପି ଧାନ ଚାଷ କରନ୍ତି ତଳି ଏଇ ସମୟରେ ଧାନ ପକେଇକି ତଳି କରନ୍ତି ତଳି ନେଇକି ବିଲରେ ପକାନ୍ତି ଆଉ ସେ ଖରା ଦିନେ ତ ଖରା ଦିନେ ଚାଷ ନେଇକି କରନ୍ତି ଆଗେ ବିଲକୁ ଚାଷ କରନ୍ତି ଆଗେ ଯୋଉ ହଳ ଥିଲା ତା ସହିତ ବଳଦ ଲଙ୍ଗଳ ଯୋଉ କୁହନ୍ତି ସେଇଥିରେ ଚାଷ କରନ୍ତି ବହୁତ ପରିଶ୍ରମ କରିବାକୁ ପଡିଥିଲା କିନ୍ତୁ ଏବେ ଟ୍ରାକ୍ଟରରେ ସେଇ କାମଟା ହେଇଯାଉଛି ବହୁତ ସହଜରେ ନା କଣ ମାନେ ମେସିନ୍ ଦ୍ଵାରା ଏନାକେ ସବୁ କିଛି ହେଇପାରୁଛି ଆମକୁ ହାତ ଗୋଡ ବି ଲାଗୁନାହିଁ ଆମର
ଓ କି ଆମର ଏବେ ମେସିନ ଗୋଟେ ମଣିଷ ରୋଷେଇ କରିପାରିବନି ସେଥିପାଇଁ ବି ଗୋଟେ ମେସିନ୍ ଅଛି କି ଖାଇପାରିବନି ସେଥିପାଇଁ ବି ମାନେ ମଣିଷ ଏତେ ମାନେ ଫସିଲି ପାଉଛି ସେଥିପାଇଁ ଏତେ ରୋଗ ବାଗ ହଉଛି ନା
ଆଗେ ଆଗ କାଳରେ ଆମ ଜେଜେବାପା ଜେଜେମା ସେମାନେ କଣ କରନ୍ତି ନା ନିଜ କାମ ନିଜେ ସବୁବେଳେ କରନ୍ତିୁ ସେତେବେଳେ ସେମାନେ ପୁରା ହୃଷ୍ଟ ପୃଷ୍ଟ ଥିଲେ ଏଇନା ଆମେ କିଛି କାମ କରିଛେ କରିଛେ ନା ଆମେ ପୁରା ଦୁର୍ବଳ ହେଇ ପଡୁଛେ ମାନେ ଦେହ କଣ ହେଇଯାଉଛି ବିଭିନ୍ନ ରୋଗ ପୁରା ମାଡି ବସୁଛି ଦେହକୁ ସବୁଥିର କାରଣ ହେଲା ଆମର ଯୋଉ ଏଇ ରାସାୟନିକ ଯୋଉ ଖାଦ୍ୟ ସାର ସାର ମିଶିକି ହଉଛି
ହ ଆଗ କାଳରେ ଲୋକ ମାନେ ଲମ୍ବା ବୟସ ନେଇକି ବଞ୍ଚୁଥିଲେ ଏବେ ବି ଯୁବ ଯୁବତୀ ମାନେ ବି ମରିଯାଉଛନ୍ତି ହଁ ଛୋଟ ବଳ ବୟସ କମ ହେଇଥିବ ହେଲେ ମୂର୍ତ୍ତି ଜଲଦିଉଛି
ବହୁତ ଛୋଟ ବେଳୁ ଯେମିତି ରୋଗ ମାଡି ବସୁଛି ଛୋଟ ଛୋଟ ଛୁଆଙ୍କୁ ଯେମିତି ଡାଇବେଟିସ ମାନେ ବିଭିନ୍ନ ପ୍ରକାର ରୋଗ ମାଡି ବସୁଛି ଆଗେ ଆଗେ ସେ ମାନେ ପରିବାରରେ ଆମ ଜେଜେବାପା ଜେଜେମା ଅମଳି ରେ ଛଅ ସାତ ଜଣ ପିଲା ତାଙ୍କର ଥାଇକି ବି ସେମାନେ ପୁରା ତନ୍ଦୁରସ୍ତ ରହୁଥିଲେ ଏନା ଗୋଟେ ଦିଟା ପିଲା ହ ଜନ୍ମ ହେଲା ପରେ ପୁରା ମା ମାନେ ରୋଗିଣା ହେଇ ପଡୁଛନ୍ତି କାମ କରିବାକୁ ବଳ ପାଉ ବିଭିନ୍ନ ପ୍ରକାର ରୋଗ ଆଜିକାଲି ତ ଯେମତି ରୋଗ ସବୁଠୁ ଯେମତି ବଡ ରୋଗ ଯେମି କିସେ ରୋଗରେ କେହି ବଞ୍ଚିବନି ଏମିତି ସବୁ ହଉଛି
ହଁ ବହୁତ ସାରା ରୋଗ ବାହାରୁଛି ଏବେ କେବଳ ଖାଦ୍ୟ ପାଇଁ
କେବଳ ଆମ ସତ ଖାଦ୍ୟ ଆମେ ସିନା କହୁଛେ ଏ ମାନେ ଉଁ ଖାଦ୍ୟ ଦ୍ଵାରା ଇଏ ହଉଛି ସେ ହଉଛି କିନ୍ତୁ ଆମ ଖାଦ୍ୟକୁ ଆମେ ନିଜେ ଜଗିଲେ ଠିକ୍ ହୁଅନ୍ତା କାହିଁକି ନା ବେଶୀ ଆଗ କଣ ଅଳ୍ପ ଧାନ ଅମଳ ହଉ ଥିଲା ବିନା ସାରରେ ତ ମାନେ ଆଗକାଳ ଲୋକ ଅଳ୍ପ ଅଳ୍ପ ଖାଇକି ବି ସେମାନେ ମାନେ ବଳିଷ୍ଠ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଆ ମେନ କଥା ଆମର ଯ ଯୋଉ ଜଙ୍କ ଫୁଡ ଯେମତି ଏ ଛଣା ଛଣି ବେଶୀ ଖାଇ ଯାଉଛେ ସବୁ ଯୋଉ ଅପମିଶ୍ରିତ ଖାଦ୍ୟ ଯଉ ଗୁରାକ କଲର ଫଲର ଦେଇକି ଯୋଉ ଜିନିଷ ସବୁ ତିଆରି କରୁଛନ୍ତି ସେଇ ଜିନିଷ ଖାଇକି ଆମେ ବେଶୀ ମୃତ୍ୟୁ ମୁଖରେ ପଡୁଛୁ ଯଦି ଆମେ ସିଝା ଖାଦ୍ୟ ଏ ତେଲ ଛଣା ଖାଦ୍ୟ ଏଇ ଖା ଖାଦ୍ୟକୁ ଯଦି ବନ୍ଦ କରନ୍ତେ ଏଇ ଚାଷ କାମ ରେ ଯଦି ଆମେ ଅଧିକ ସାର ଫାର ବ୍ୟବହାର ନ କରନ୍ତେ ଉ କିଛି ଗୋଟେ ହେଇପାରନ୍ତା।
ହଁ ଦୁନିଆ ତ ଏବେକାର ପୁରା ବଦଳି ଗଲାଣି।
ହଁ ଆଗ କାଳ ଏବେ କାଳ ଭିତରେ ବହୁତ ଫରକ ନୁହେଁ କି?
ବହୁତୁ ଫରକ ହ ଆକାଶ ପାତଳ ଫରକ।
ଆଗ ଏବେ ଯେମିତି ରଜ ପର୍ବ ଚାଲିଥିଲା ଆଗେ ଆମର ଆମ୍ବ ଗଛ ଯେମତି ଚା କୁଣ୍ଡା ଗଛ କଇଁଆଁ ଗଛ ଏଇ ମୂଳରେ ଦୋଳି ଖେଳିକି ମାନେ କେତେ ରଜକୁ ଆମେ କେତେ ସୁନ୍ଦର ଭାବରେ ଏବେ ତ ରଜ ଯାଇଛି ଜୁନ ମାସ ତରେ କେତେ ସୁନ୍ଦର ଭାବରେ ଆମେ ରଜ ପାଳନ କରିଥିଲେ ପିଠା ପଣା ଖାଇ। ନା ରୋଷେଇ ହଉଥିଲା ନୂଆ ଜାମା ପିନ୍ଧି ମାନେ ଦିନ ଟା ପୁରା କଟି ଯାଉଥିଲା ଆମ୍ବ ଗଛ ମୂଳରେ ନା କି?
ହୁଁ ହୁଁ ଦୋଳି ପାଖରେ
ସବୁଆଡେ ତ ଯେମିତି ପୁରା କଂକିରିଟି ଆଉ ଗଛ ତ ଆଉ କିଛି ନାହିଁ ଏ କଂକ୍ରିଟି ଚାରିଆଡେ ଯୋଉ ହେଇଯାଇଛି। ହ କୁହ ନା ଖରାରେ ଏ ବର୍ଷ ଏତେ ଖରା ମାନେ ଖରାରେ ମାନେ ଦେହ କଣ ହେଇଯାଉଥିଲା କଂକ୍ରିଟ ଆଗ କଣ ମା ଟି ଥିଲା ମାଟି ଖରାକୁ କଣ ଟାଣି ନେଇଯାଉଥିଲା। ତା ଗରମକୁୁ କିନ୍ତୁ ଏବେ କଂକ୍ରିଟି କଂକ୍ରିଟି ତ ଉପର ଦେଇକି ମାନେ ଗରମ ଟା ଏମିତି ଆସୁଛି ଦେହ କଣ ହେଇଯାଉଛି ତା ସହିତ ନିଃଶ୍ଵାସ ବନ୍ଦ ହେଲା ପରି ଲାଗୁଛି। ଆମେ ସିନା ଆମ ହଁ ଭଲ ପାଇଁ ଆମ ସୁବିଧା ପାଇଁ ଆମେ ଚାରିଆଡେ ଗ କଂକ୍ରିଟି ଗଛ ଲତା ହାଣି ଦେଇକି କିନ୍ତୁ ଆମ ପାଇଁ ବହୁତ ଅସୁବିଧା ହଉଛି ନୁହେଁ କି?
ହଁ ତମ ଫୋନରେ ମେସେଜ୍ ଆସୁଛି ନା କଣ?
ସେ କ କେତେ ସମୟ କଥା ହେଲେ ସେଇଟା ଆସୁଛି।
ସାଉଣ୍ଡ ଆସୁୁଛି ବା ଏବେ ବାହାଘରିଆ ତିଥି ଚାଲିଛି ନା?
ହଁ ଏବେ ତ ହଁ ପ୍ରବଳ ବାହାଘର ଚାଲିଛି ଆଁ ତମ ପରିବାରରେ ବାହାଘର ହଉଛନ୍ତି
ହୁଁ। ଏପଟେ ମୁଁ ତ ଛାତ ଉପରେ ବସିଛି ଗରମ ତ ନାହିଁ ଖରା ବି ନାହିଁ। ହଁ ଭଲ ତ ଲାଗୁଛି ଫଲ୍ ପବନ ବି ହାଲକା ହାଲକା ଦଉଛି। ରାସ୍ତାରେ ଯେତେକ ଗାଡ଼ି ଯାଉଛି ବସିକି ସବୁକୁ ଗଣୁଛି ଆଉ। ତା ଭିତରେ ଗୋଟେ ବାଆଘରିଆ ଗାଡ଼ି ଗଲା ତ? ମନେ ପଡିଗଲା ବାହାଘରିଆ ତିଥି ଚାଲିଛି ଆଉ।
ହଁ। ସିଏ ବି ପରିବାରରେ ଯଦି କାହାର ଗୋଟେ ବାହାଘର ଥିବ ଆମର ଯେମିତି ପର୍ବ ଭଳିଆ ଲାଗେ।
ହଁ।
ଏତେ ଭଲ ଲାଗେ ସମସ୍ତେ ପୁରା ବାନ୍ଧବ ଯେନ୍ତି ପରିବାର ପରିବାର କହିଲେ ବନ୍ଧୁବାନ୍ଧବ କୁ ନେଇକି ପରିବାର। ଯଦି ପରିବାରରେ ବନ୍ଧୁବାନ୍ଧବ ସବୁ ନ ଆସୁଥିବେ କି ଏ ଇ ଯୋଉ ଖୁସି ନଥିବ ପରିବାର ପର ଭଳିଆ ବାର ଭଳିଆ ଲାଗିବନି ଗୋଟେ ପରିବାରରେ ଏ ସମସ୍ତେ ରହିଲେ ସେ ଯୋଉ ଖୁସି ଆନନ୍ଦ
ହୁଁ ଏକାକି ରହିଲେ ସେ ଆନନ୍ଦ କାଇଁ। ହଁ ମିଶି
ନେଟୱର୍କ ପାଉନି ଆଉ କଣ କୁହ?
ଖରାବେଳ ତ ନିଦ ଲାଗୁଛି
ଖରା ବେଳେ ହଁ ନିଦ ଲାଗୁଛି କିନ୍ତୁ ଖରା ବେଳେ ଖରା ବେଳେ ଦିନଟାରେ ଟିକେ ଶୋଇପଡିବ ପାଞ୍ଚ ଦଶ ମିନିଟ ଖାଇକି ରେଷ୍ଟ ନେଇଯିବ ହଁ କିନ୍ତୁ ବିଶ୍ରାମ ନେବ କିନ୍ତୁ ବର୍ଷା ଦିନ କି ଶୀତ ଦିନ ଯେମତି ଶୀତ ଦିନ ଯଦି ଆମେ ବିଶ୍ରାମ ନବା ଯେମିତି ଉଠିଲା ପରେ ଆମକୁ ଯେମତି ଲାଗିବ କି ଜର ହେଇଛି କି ଆମକୁ ନୁହେଁ କି
ହଁ ସେ ଦିନ
ଜେ ଜର ହେଲା ପରିକା ଲାଗିବ ସେ କ
ତ